ହ ହ୍ୟାଲୋ।
ଆପଣ ଚାଲୁଛି
ହଁ ବହୁତ ହିଁ ବଢିଆ ଶୁବୁଚି ଆପଣଙ୍କ କଥା। ଆପଣ କେମିତି ଅଛନ୍ତି କୁହନ୍ତୁ? ହଉୋ। ହ୍ୟାଲୋ। ହଁ ଆପଣଙ୍କ ଶବ୍ଦ ବି ଶୁଭୁନି ମତେ। ହ୍ୟାଲୋ।
ହ ଆଜ୍ଞା।
ହଁ ଶୁଭିଲା ଏବେ କୁହନ୍ତୁ ଆ
ଆଉ ଆଉ ସେ କହୁନାହାନ୍ତି ଆମେ ପୁରୀ ଛଡା ଆଉ କୋଉଠି ଯାଇପାରି
ହଁ ପୁରୀ ଛଡା ଆମେ ଚିଲିକା ଯାଇପାରିବା ବହୁତ ହିଁ ବାଟ ଅଧିକ ବାଟ। ଆପଣ ଆ ଯୋଉ ଆମର ଆ କିଛି ଗୁଗଲ ସର୍ଚସ କରନ୍ତୁ କି କୋଉଟା ଭଲ ଜାଗା ହବ। ଆ ଛୋଟ କିଲୋମିଟର ଯିବା କମ ଖର୍ଚ୍ଚରେ ଭଲ ବଜେଟ। ଟ୍ରେନଲି କୋଉଠି ଲାଗୁଚି।
ଆଜ୍ଞା।
ହୁଁ। ଆଉ କହିବାକୁ ଗଲେ ମୁଁ ଆପଣଙ୍କୁ ଦେଖ କି କହିବେ କିଛି ଭଲ ଭଲ ଜାଗା ଯେତେ ଅଛି ଆପଣ ଚାହିଁବେ। ଆପଣ ତାପଙ୍ଗ ଭିଜିଟ କରିପାରିବେ।
ବଜଟ୍
ହ୍ୟାଲୋ।
ମୋ ବଜେଟ ହଉଛି ପାଁଶ ଟଙ୍କା।
ହଁ ଆଉ ଆପଣଙ୍କୁ ମୁ ଭୟସ ସୁଭୁଚି ତ।
ମୋବାଇଲଙ୍କର
ଆପଣଙ୍କ ଭଏୟ ଶୁଭୁଚି ତ।
ହଁ ମତେ ଭଏସ ଶୁଭୁଚି।
ହଁ ହଁ ବଜେଟ ମୋର ଅଛି ପନ୍ଦରଶହ ରୁ ଦି ହଜାର ଭିତରେ।
ଓହୋ ପନ୍ଦରଶହ ରୁ ଦିଇ ହଜାର ଭିତରେ ଆମେ ଚାହିଁଲେ ଚେନ୍ନାଇ ଯାଇକି ଆସିବେ ହେରି।
ତ ମୁଁ ଆପଣଙ୍କୁ ଦଉନି ନା ଆଉ ସେଇଟା ମୋ ପଇସାଟା। ଆପଣଙ୍କ ପନ୍ଦରଶହ ଦି ହଥର ହେଲା ଆମେ ଚେନ୍ନାଇ ଯାଇପାରିବା।
ଆଜ୍ଞା।
ଆମେ ବିହାର ଯାଇପାରିବା।
ବିହାର ବିହାର ଯାଇବା ବିହାର ଯିବା କଣ ପାଇଁ ଆମର।
କଲିକତା ଯାଇପାରିବା।
ହଁ କଲିକତା ଯାଇପାରିବା।
ବହୁତ ହିଁ ବଢିଆ। ମୁଁ ଆପଣଙ୍କୁ କହୁଛି କେତେ ଗୁଡେ ଜାଗା ଆପଣଙ୍କୁ ଯଦି ଭଲ ଲାଗିବ। ତ ହୁଁ ଅ ମୁଁ ଆ ଦେଖୁଛି ଆପଣ କୁହନ୍ତୁ ଆପଣ ଆପଣଙ୍କ ଶରୀର କେମିତି ଅଛି କୁହନ୍ତୁ ଆପଣ କହୁଥାନ୍ତୁ ମୁଁ ଟିକେ ଦେଖୁଛି ବସ୍ କେମିତି କଣ ଅଛି?
ଓହ ମୁଁ କହୁଥିଲି ଦିଲ୍ଲୀ ଯିବା କି ଆପଣ କଣ କହୁଛନ୍ତି।
ଆଜ୍ଞା।
ଦିଲ୍ଲୀ ଦିଲ୍ଲୀ।
ଦିଲ୍ଲୀ ନା ଦିଲ୍ଲୀ ଏତେ ଭଲ ଜାଗା ତ ନୁହଁ।
ଦିଲ୍ଲୀ ଭଲ ଜାଗା ନୁହଁ ଆପଣ କଣ ପାଇଁ ଏମିତି କହୁଛନ୍ତି ଦିଲ୍ଲୀ ବିଷୟରେ।
ହଁ ଭଲ ଭଲ ଜାଗା ଭଲ ଜାଗା ଯେ କିନ୍ତୁ ଏତେ ଭଲ ନୁହଁ। ମତେ କାଇଁ ଭଲ ଲାଗେନି କାଇଁ।
ଆଜ୍ଞା।
ହୁଁ ଆପଣ କୁହନ୍ତୁ ଆପଣଙ୍କୁ କେମିତି ଲାଗେ। ଆପଣଙ୍କୁ ଦିଲ୍ଲୀ ଭଲ ଲାଗେ?
ହଁ ଦିଲ୍ଲୀ ବହୁତ ଭଲ ଜାଗା ବୁଲିବା ପାଇଁ। ଦିଲ୍ଲୀରେ ନିୁ ଦିଲ୍ଲୀ ଅଛି ଦିଲ୍ଲୀ ଆପଣ ଜାଣିଛନ୍ତି ଲାଲକିଲ୍ଲା। ଦିଲ୍ଲୀରେ ଲାଲକିଲ୍ଲା ଭୁଲି ଭଲ ହଲ ଓଆ ଜାଗା ଦିଲ୍ଲୀରେ ଅଛି ଆମର ତାଜମହଲ ତାପରେ ଦିଲ୍ଲୀରେ ଅଛି ଆମର ମୁମ୍ବାଇ
ହୁଁ।
ମୁମ୍ବାଇ ଅଛି ସେଠି ତାପରେ ଦିଲ୍ଲୀରେ ଦିଲ୍ଲୀ ଗେଟ ଅଛି। ସେ ଇଣ୍ଡିଆ ଗେଟ୍ ଅଛି।
ହୁଁ।
ଜାଣିଛନ୍ତି ଆପଣ।
ହଁ ଜାନିଛୁ।
ଆପଣ କେବେ ଇଣ୍ଡିଆ ଗେଟ୍ ଯାଇଛନ୍ତି।
ହଁ ଯାଇଛି ବହୁତ ହିଁ ଭଲ ଲାଗେ ଆ ବହୁତ ଭଲ ମନୋହର ଦୃଶ୍ୟ ତାଙ୍କର। ଅ ଆପଣଙ୍କୁ ମୁଁ କହିପାରିବି ବସ୍ ଫିସ୍ ଟା ରହୁଛି ଆମର ପଞ୍ଚାବନ ଟଙ୍କା ସାଇ ମନ୍ଦିରରୁୁ ଯାଉଛି। ସେ ଡାଇରେକ୍ଟ ଆମର ହଁ ପୁରୀକୁ।
ଆଜ୍ଞା ଆଜ୍ଞା। ତାହେଲେ ଆପଣ ପୁରୀ ଯିବା ପାଇଁ ପୁରା ପ୍ଲାନ୍ କରିସାରିଛନ୍ତି ପୁରୀ ଯିବେ ଆଉ ପୁରୀ ଛଡା ଆଉ କଉଠି ଯିବେନି।
ହଁ ମୁଁ ଆପଣଙ୍କୁ କହୁଛି କେତେଟା କଥା ତ ଆପଣଙ୍କୁ ଯଦି ଭଲ ଲାଗିବ। ଆଉ ଆମେ ଏ୍ରୀରେ ନବେ ଟଙ୍କା ଦେଇ ଯାଇପାରିବା
ହୁଁ ହୁଁ।
ବୋଧ ଅଧିକ ପଇସା ହେଇଗଲା।
ହୁଁ।
ଆଉ ଆପଣ କୁହନ୍ତୁ ଆପଣଙ୍କ ଶରୀର ସୁସ୍ଥ ଅଛି।
ମୁଁ କହୁଛି ଚାଲନାହାନ୍ତି ସାଇନ୍ସ ପାର୍କ ଯିବ ବୁଲିବାକୁ।
ହଁଇଟା ବି ବହୁତ କ ହେଇଛି ଆଉ ଛ
ଆଜ୍ଞା।
ହଁ ଯାଇଛି ସେଠି ଗୋଟେ ନଳକୂପ ଲାଗିଛି। ହ ସେ ନଳକୂପୁର ପାଣି
ଟ୍ୟାପ ନଥିବ ମାନେ ପାଇପ୍ ନଥିବ।
ହଁ ପାଇପ୍ ଲାଗିଛି ସେଥି ଗୋଟେ ତ ହଁ ଆଉ ଆପଣ କୁହନ୍ତୁ ଆପଣ ଆଉ କିଛି ଜାଗା ଜାଇଛନ୍ତି କପିଳାସ। ଏ ଗୋପାଳପୁର ତାରାତାରିଣୀ। କି ମ ହଁ ପାରାଦୀପ ଆପଣେ ଯାଇେ ପାରାଦୀପ ଯିବା
ହଁ ପାରାଦୀପ ବୁଲିବାକୁ ଯାଇଛି କହୁନାହାନ୍ତି ଆପଣ ପାରାଦୀପ ଆପଣ ବୋଧେ ଯାଇଥିଲେ ନା ବୁଲିବାକୁ ଥରେ।
ବହୁତ ହିଁ ଭଲ ସଫର ରହିବ ବହୁତ ଭଲ ଲାଗିବ ଆପଣଙ୍କୁ। ଆଉ ଆମର କଟ କଟକ ରପାରେ ଦି ବସ୍ ଧରି ପାରିବେ।
ହୁଁ ହୁଁ।
ହୁଁ ଆଉ କୁହନ୍ତୁ ଆପଣ ଆ ଖାଦ୍ୟରେ କଣ ଖାଇଛନ୍ତି ଆପଣଙ୍କୁ କଣ ଭଲ ଲାଗେ ଆପଣ ସୁସ୍ଥ ଯଦୁ କଣ ଲାଗେ ସ୍ଵାଦିଷ୍ଟ
ଶୁଣୁନାହାନ୍ତି ଟିକେ ମତେ ଖାଇବାରେ ଯୋଉ ଚାଉମିନ ଭଲ ଲାଗେ। ନଚୁ କେ ହାକା ଚ୍ୟାମିନ୍ ଚାଉମିନ ଟା ବେଶୀ ଭଲ ଲାଗେ ଆଉ ତାପରେ ରୋଲ ଅଣ୍ଡା ରୋଲ
ଆପଣ କେବଳ ସେ ଚାଉମିନ ରୁ ବୋଧେ ଅଧିକ ବାର୍ଷା ଯାଇନହା କେତେ ଖାଦ୍ୟ ବାହାରିଲେ ଆପଣ ଚାଉମିନ ରେ
ଶୁଣୁନାହାନ୍ତି ଟିକେ ଏ ଯୋଉ ଅଣ୍ଡା ରୋଲ ଟା ଥିବ ତାପରେ ଟିକେ ଆପଣ ପୋଦିନା ଲୁଣ ଟିକେ ପକେଇକି ତାପରେ ଖାଇବେ ଭଲ ଲାଗିବ ବୁଝିଲେ।
ହଁ। ତ ଆଉ ଆ ମୁଁ ଆପଣଙ୍କୁ କହୁଚି ଆ ତ ମତେ କିଛି ଶୋ କଲା ତ ମୁଁ ବେଷ୍ଟ ପ୍ଲେସ ଇନ ଭୁବନେଶ୍ୱର ଟୁ ଭିଜିଟ ମାରିଲି ତ ମତେ ଶୋ କରୁଚି ଅ ଲିଙ୍ଗରାଜ ଟେମ୍ପଲ ଲିଙ୍ଗରାଜ ମନ୍ଦିର ଉଦ୍ୟୟଗୁରି ଅ ଆଉ ଖଣ୍ଡଗିରି ଗୁମ୍ଫା ଆଉ ଓଡିଶା ଷ୍ଟେଟ୍ ମ୍ୟୁଜିୟମ୍ ଆଉ ମୁକ୍ତିେଶ୍ୱର ଆଉ ନନ୍ଦନକାନନ ନନ୍ଦନକାନନ ଯିବା।
ହୁଁ ଅନ୍ଦନକାନ ବୁଲିବାକୁ ଯିବା ବହୁତ ଭଲ। ହେଲେ ଆପଣ ସେଇଠି ଚାଲି ଚାଲି ପାଗଳ ହେଇଯିବେ ବୁଝିଲେ ଆପଣ।
ହଁ ଚାଲିଲେ ଟିକେ ଗୋଡ କଷ୍ଟ ହବ ଭୁଟାନ କାଲ ଗାର୍ଡେନ
ହୁଁ।
ଆ ଇସ୍କନ ଯିବା।
କଁ କହିଲେ ଆପଣ?
ଇସ୍କନ ଯାଇପାରିବା ଆମେ?
ହଁ ଇସ୍କନ ଗୋଟେ ଭଲ ଜାଗା ହଉଚି ମାନେ ଇସ୍କନ ଆକଚୁଆଲି। ଆପଣ ନେଇକି ଯିବେ
ହୁଁ ତ ଆମେ କଳାଭୂମି ମଧ୍ୟ ଯାଇପାରିବା ଜୟଦେବ ବାଟିକା।
ଆଜ୍ଞା।
ଆଉ ବୁଦ୍ଧ ଜୟନ୍ତୀ ପାର୍କ ହ୍ୟାଲୋ। ଆପଣ ଟିକେ ବ୍ୟସ୍ତ ଅଛନ୍ତି ବୋଧେ ଆପଣ ବହୁତ ହି ଭଲ ମଣିଷ ଅ ଅଟନ୍ତି ଆପଣଙ୍କୁ ବହୁତ ଭଲ ଲାଗି କଥା ହେବାକୁ ଆପଣ ଯୋଗାଯୋଗ କରିଚନ୍ତି ମତେ ବହୁତ ତେ ମୂଲ୍ୟବାନ ସମୟ ଆପଣଙ୍କର ଦେଇଚନ୍ତି ଆଉ ବହୁତ ଭଲ ଲାଗିଲା ଆପଣଙ୍କ ସହ କଥା ହେଇକି। ଆଉ ଆପଣ ଏମିତି ଉନ୍ନତି କରନ୍ତୁ ଆପଣ ବହୁତ ଜଣେ ଭଲ ଆଉ ଅତ୍ୟନ୍ତ ସୁନ୍ଦର ବ୍ୟକ୍ତି ଜଣେ ଆଉ ଆପଣ ବହୁତ ଲାଇଫରେ ବହୁତ କିଛି କରିବେ। ଆଉ ଏମିତି ପଢି ଚାଲନ୍ତୁ ପଢି ଚାଲନ୍ତୁ ସଭି ପଢନ୍ତୁ ସ ପଢନ୍ତୁ। ଆପଣ ନିଶ୍ଚିନ୍ତ ବୁେ ଗୋଟେ ଦୋକାନରେ ଦୋକାନରେ ବସିଥିବେ। ଆଉ ସିଲେଇ ମଧ୍ୟ କରୁଥିବେ। ଆପଣ ସିଲେଇ କରନ୍ତି ବୋଧେ? ହଁ ଆପଣଙ୍କସ ଦୋକାନ କି ଅଗ୍ରଗତି କରନ୍ତୁ। ତ ମୁଁ ସେଇ ପାନ ଦୋକାନ ଖୋଲିବି ଆପଣ ସିଲେଇ ଦୋକାନ ଖୋଲନ୍ତୁ। ଆଉ ସେମିତି କିଛି ଉଦ୍ଦେଶ୍ୟ ନାହିଁ ଆପଣଙ୍କୁ ଏମିତି କହିବାର। ମୁଁ ବେଳେବେଳେ ଟିକେ ହଁ ରହିଲି ଆଉ ମତ ଆ ତ ଆଉ କିଛି କଖନ୍ତୁ ଆପଣ ଅ ଯେମିତି ଆ ଆପଣଙ୍କୁ ଅ କିଛି। ଏ ଖାଇବାକୁ ଭଲ ଲାଗୁଚ ତ କହିଲେ ଆପଣ ଚାମିନ ଭଲ ଲାଗେ ଆପଣ ନିଜେ ରୋଷେଇ ରୋଷେଇ କର ନାଁ ଭଲ କ ରୋଷେଇ କର। ଆପଣଙ୍କୁ ମୋ ଶବ୍ଦ ଶୁଭୁଚି ନାଁ ଶୁଭୁନି?
ହୁଁ ହୁଁ ସୁବୁଚି ସବୁ।
ଆପଣ ଏତେ ଶବ୍ଦ। ସ୍ତବ୍ଧ ଅଛନ୍ତି ସ୍ତବିତ ଅଛନ୍ତି ନିରବ ଅଛନ୍ତି ଶାନ୍ତ ଅଛନ୍ତି। ଜାଣିପାରିବି ଆପଣଙ୍କର କାରଣ। ଓହୋ।
ଆପଣ ବର୍ଷା ଋତୁକୁ ଏଞ୍ଜୟ କରନ୍ତି?
ଏଞ୍ଜୋଏ କରନ୍ତି‌ ଆଜ୍ଞା। ଆଉଥରେ କହିବେ?
ଆଜ୍ଞା।
ହାଲୋ। ହାଲୋ।
ଆଜ୍ଞା।
ଖାଲି ଆଜ୍ଞା କହୁଚନ୍ତି ଆଉ କିଛି କହିପାରୁନାହାନ୍ତି ଆପଣ?
ମୁଁ କହୁଚି ଆପଣ ବର୍ଷା ଋତୁକୁ ଏଇଞ୍ଜୟ କରନ୍ତି ବର୍ଷା ଋତୁ ଟା ବହୁତ୍ ଭଲ।
ହଁ ବର୍ଷା ଋ ବହୁତ୍ ହିଁ ଅତ୍ୟନ୍ତ ଭଲ କିନ୍ତୁ ବାହାର କାଦୁଅ ଯୋଗୁଁ ଟିକେ ବାହାରି ପାରେନି। କିନ୍ତୁ ଖାଦ୍ୟ ବର୍ଷା ଦିନେ ଖାଇବା ଟା ବହୁତ୍ ହିଁ ମନୋହରା ଖାଦ୍ୟ ଆପଣ ପକୁଡି ଚାହା ଆଉ ବହୁତ୍ ଭଲ ଲାଗେ ଏଠି। ତ ହ ଆଉ କିଛି କଣ ଏମିତି ଆ ଭଲ ଖାଦ୍ୟ ତ ମତେ ଏତ ଏବେ ଇଚ୍ଛା ହଷ୍ଟଛି ପଖୋଡି ଛାଣିବାକୁ। ମୁଁ ଆପଣଙ୍କୁ ପରେ ଯୋଗାଯୋଗ କରିବି ଆବ୍ ଆପଣ ଏମିତି ଆପଣଙ୍କ କାର୍ଯ୍ୟ କରିଚାଲନ୍ତୁ ଆ ଶୁଭ ସନ୍ଧ୍ୟା।
ବର୍ଷା ଋତୁ ପାଇଁ ଆମେ ଆଉଥରେ କଥା ହେବା ଆଉ ବହୁତ୍ ଆପଣ ଭଲ ବ୍ୟକ୍ତି। କଥା ହେଇକି ଭଲ ଲାଗିଲା ଶୁଭ ସନ୍ଧ୍